ହଁ ହାଲୋ
ହାଲୋ
କହ ସେତେବେଳେ କାଟି ଦେଲୁ ଫୋନ?
ଏଇ ପୁଅ କାନ୍ଦିଲା। ଆଉ କଣ କରିମା। ଛୁଆ ଧନ୍ଦା ଆଆ। ଆଁ ଛୁଆ ଧନ୍ଦା।
କୌ ପଟେ ଗଲା?
ମୋ ପୁଅ ନା, ଶୋଇଲା ପା।
ପୁଅ ଶୋଇପଡିଲା?
କଣ?
ପୁଣି ଶୋଇପଡିଲା?
ହଁ ସେ ଶୋଉଛି, ପାଞ୍ଚ ମିନିଟରେ ଉଠୁଛି, ଏମିତି ତ ତାର ଚାଲିଛି ଆଉ। ପାଞ୍ଚ ମିନିଟ୍ ଶୋଉନି ଭଲସେ। ବେ ପାଣି ବୋଟଲ ଟା ଦେତି ପିଇମି।
ହୁଁ।
ହଁସା ବୁଡି ଯାଉଛି ଏଥର ଏଭଳିଆ ଗରମରେ।
ହଁ। ତାପରେ ବି ଟିକେ ଥଣ୍ଡା ପାଣି ନ ପିଇଲେ ଦିହରେ ମାନେ ପାଣିରେ ହେଲେ ଜୋସ ଆସିବ।
ହୁଁ ମୁଁ ତ ଏତେ ଫ୍ରିଜ ପାଣି ଫାଣି ପିଆ ପି କରୁନି ନର୍ମାଲ ୱାଟର।
ଫ୍ରିଜ ପାଣିଟା ନ ପିଲେ, ଦେହରେ ଜୋସ
ନାଇ ପିଇ ଦଉଛି। ମିଷେଇକି ଟିକେ ପି ଦିଏ।
ହଁ।
ସ ଆଁଉ କଣତ ଯୋଉ ସେଠି ମୁଁ ପିଇଦିଏ। ଫ୍ରିଜ ପାଣି ଟିକେ ଟିକେ। ହଉ ସେଠି କୋଉଠି ଯଉ ଟିଏଲୁକୁ ତା ଯୁ ନା କଣ ସାଙ୍ଗ ସାଙ୍ଗ କୋଉଠି ଅଛି ଯେ ଟିଏଲକୁ ଯିବ ସାଙ୍ଗ ସାଙ୍ଗ ଧରିକି ଆସିବୁ। ନାଗି। ଫିଲ୍ଟର ପାଣି ତ ଗରମ ହେଇଯାଇଥାଏ ବି ଆଉ। ସେ ଫିଲ୍ଟର ଆଉ କାମ ଦିଏନି। ହଁ ପା।
ସେ ଫିଲଟର ପାଣି ପିଆକୁ ଭଲ ଲାଗେନି ନର୍ମାଲ ପାଣି ଟା ବାହାରେ ସେ ଗୋଡି ବାହାରୁ ମାଟି ବାହାରୁ ଅଛେ ପିଇବା ପାଇଁ ଭଲ ଲାଗେ।
ଆମର ଅଭ୍ୟାସ ହେଇଗଲାଣି ନା?
ଫଟର ପାଣି ପିଇ କେମତି କେମିତି ଗୋଟେ ମାନେ ଲାଗିବ?
ହେ ମୋର ଅଭ୍ୟାସଇନର ଅଭ୍ୟାସ କଲାଣି ଆମେ ସବୁବେଳେ ପିଉଛି ସେ ପାଣି?
ହଁ।
ମୋ ଅଭ୍ୟାସ ହେଲାଣି ସବୁବେଳେ ସେ ପାଣି ପିଇବା।
ଅଁ
ଆମ୍ ଡାଇରେକ୍ଟ୍ ଟ୍ୟାପ୍ ପାଣି ପିଉନା?
ଆଉ?
ନା ଆକ୍ୱାଗାର୍ଡ ପାଣି ଯାହା ପିଇବୁ ଡାଇରେକ୍ଟ ଟ୍ୟାପ ପାଣି ପିଉନା? ଡାଇରେକ୍ଟ୍ ଟ୍ୟାପ ପାଣି ଯଦି ଛାଣିକି ପିଇମୁ ନନେ ଖାଲି ସେମିତି ଡାଇରେକ୍ଟ୍ ପିଉନା?
ମୁଁ ଡାଇରେକ୍ଟ ପାଣି ପିଦିଏ ଟ୍ୟାପ୍ ରୁ ପିଏ ନା? ଟ୍ୟା ଆମର ପାଇପ୍ ରୁ ପାଣି ଆଣିକି ଏକାଥରେ ପିଇଦିଏ।
ସେଇ ପାଣି ଟା ଯୋଉ ଥଣ୍ଡା ନା?
ଟାଙ୍କି ପାଣି ପିଏ ନା ଡାଇରେକ୍ଟେ ବୋରିଂ ରୁ ପାଣି ଟା ଯୋଉ ଆସିଲେ ପିଏ।
ହୁଁ।
ଟାଙ୍କି ପାଣି ଟାଙ୍କି ପାଣି ପିଇଲେ ମାନେ ଗୋଟେ ଅବାଗ୍ୟା ଲାଗେ ଟାଙ୍କି ଟା ବହୁତ୍ ଦିନ ସଫା ହେଇକି ନଥାଏ ନା?
ହଁ।
କୋତରା ହେଇକି ଥାଏ ସେଥିପାଇଁ
ଉଁ
ଆଉ? ଆଉ ସୁନା କଣ କହୁଥିଲା?
ଆଉ କିଛି ନୁଅ ସେୟା ଆଉ।
ଆମର ଏଠି ଏ ମୀନା ବଜାର ଟା ପଡିଚି ଯେ ଟିଏ ଗୀତ ନାଚ ଫାଚ ନା ଗୀ ଗୀତ ଟିକେ ବାଜିଲେ ଟିକେ ଭଲ ଲାଗନ୍ତା ଗୀତ ଫୀତ ବାଜୁନି। ଖାଲି ଦୋକାନ ତିନି ଚାରିଟା ପଡିଚି।
ଲୋକ ଯାହା ସେ ଦୋକାନରେ କରୁଛନ୍ତି ଆଉ।
ହୁଁ ହୁଁ। ପୁଅ ଏଠି ଶୋଇଛି ମୁଁ ଏଠି ଜଗିଛି।
ଏଇ କଡୁକୁ ଆସିକି ବାହାରେ ମୁଁ ଗପୁଛି ତାକୁ ଏମତି ଅନେଇଛି ଏଇଆ ଚାଲିଛି ଆଉ? ମୁଁ ପଳେଇଲେ ତମର ପ୍ରୋବ୍ଲେମ୍ ମୁଁ କଣ କରିବି? ପୁଣି ଛୁଆକୁ ଦେଖିବାର ଅଛି? ନା କି? ଛୁଆ ଟା ସବୁଠାରୁ ମୁ ଖ୍ୟ ନା ଯେତେ ଯାହା ହଉ
ସେଇଆ ଛୋଟ ଛୁଆ ଟା ନା?
ଛୁଆ ମୁଖ୍ୟ ମତେ ଏଥିରୁ କଣ ମିଳିବ ବା ଆଉ କୋଉଥିରୁ ନା କି? କହନି ଏ ଛୁଆ ଟା?
ବହୁତ୍ କଷ୍ଟରେ ଭଗବାନଙ୍କ ଆଶୀର୍ବାଦ ରୁ ପାଇଚୁ? ଏଇନାଙ୍କେ ତା ତା ସହିତ ଏଇନା ତ ଜୀବନ ମାନେ ଗଢା।
ହେଁ ସବୁ ଜିନିଷରେ ଭଗବାନଙ୍କ ଆଶୀର୍ବାଦ। ଲାଗୁଥିଲା ଲାଗୁଚି ଯେମିତି ନା ନା ଥରେ ଥରେ ମତେ ଏମିତି ବି କିଏ ଫିଲ୍ ହୁଏ କି ଆଉ ବର୍ଷୈ ଖଣ୍ଡେ ଯାଇଥାନ୍ତା କି ଏ ମାନେ ଏମିତି ଫିଲ୍ ହଉଚି। ତାପରେ ଗୋଟେ ଜିନିଷ ଭାବି ଦେଲା ବେଳକୁ ଲାଗୁଛି କି ସେଇ ମୁମେଣ୍ଟ ଟା ମାନେ ସେଇ ଜିନିଷ ଟା ତ ଆସିବ ଲୋକଙ୍କର ଆସିବା ପାଇଁ କେତେ କଷ୍ଟ ଲାଗୁଛି। ଭଗବାନ ଯୋଉ ଜିନିଷ ଟାକୁ ଏତେ ସହଜରେ ଦେଇ ଦେଲା ଭଳିଆଉ କହିବା କୁ ଗଲେ ଦେଇଛନ୍ତି। ମତେ ମତେ ଭଗବାନ ଦେଇଛନ୍ତି ନା ଭଲ ସେ। କାହିଁ ତାକୁ ଭଗବାନ ଯାହା ଦେଇଛନ୍ତି ତାକୁ ଭଲରେ ଗ୍ରହଣ କରିବାର ଅଛି ପୁରା ନା?
ଆମର ଆମର ତ ମୋ ଭାଉଜର ତ ପୁରା ଚେଞ୍ଜ ମାନେ ତା ସବୁ ଢଙ୍ଗ ଭଙ୍ଗ ସବୁ ତା ଝିଅ ହେଲା ପରେ ସବୁ ଚେଞ୍ଜ ଚାଞ୍ଜ ହେଇଗଲା।
ହୁଁ।
ତାର ସବୁ ଚେଞ୍ଜ ଚାଞ୍ଜ ହେଇଗଲା ମାନେ କଥାବାର୍ତ୍ତା ସବୁ ଚେଞ୍ଜ ଚାଞ୍ଜ ହେଇଗଲା। ସିଏ ଆଉ ଆଗ ପରି ଆଉ ହେଲାାନି ମାନେ ପୁରା ନୂଆ ଅବ ତଦେହରେ ସେପରା ପରିଣତ ହେଇଯାଇଛି। ମାନେ ଟିକେ ବହୁତ ମାନେ ଗର୍ଭ ଅହଙ୍କାର ପଳ ଯାଇଛି ମନ ଭିତରେ ଆଉ।
ଛୁଆଟା ହେଲା ପରେ ଗର୍ବ ଅହଙ୍କାର କଣ ପାଇଁ ଆସିବ ଯେ?
ଝିଅ ଛୁଆଟେ ହେଇଛି ପୁଅଟେ ହେଇଥିଲେ? ତ ଆହୁରି କେତେ ହେଇଥାନ୍ତା ଭାବୁଛି?
ହୁଁ। କେବେ କୌଣସି ଜିନିଷକୁ ନେଇକି ଗର୍ବ କରିବନି କୌଣସି ବି ଜିନିଷକୁ ନେଇକି। ଭଗବାନ ତୋତେ ଯାହା ଦଉଛନ୍ତି କହୁଛନ୍ତି ତାକୁ କୁ କେମିତି ଭଲରେ ଏଇ ଛୁଆ ଟା ଆଇଲା ସଂସାର କୁ ସଂସାରରେ ସିଏ କେମିତି ଭଲରେ ରହିବ? ତା ଦେହ ପାହା କେମିତି ଭଲ ହବ ଇଏ ହବ ସମସ୍ତଙ୍କ ସହିତ ମିଶିବୁ ସମସ୍ତଙ୍କ ସହିତ ଯଦି କରିବୁ ସମସ୍ତେ ତ ଛୁଆକୁ ହିଁ ଆଶୀର୍ବାଦ ଦେବେ। ଆଉ ତୁ ଏମିତି କହିଲୁ ଏଇ ତୁ ଏନା ଯୋଉ ୱାଡଟା କହିଲୁ ବେ ଗର୍ବ ଏ ଛୁଆଟା ହେଇଛି ବୋଲି ଗର୍ବ। ସେଟା କାହା ଉପରେ ପଡିଲା ଭଳିଆ ମାନେ ଗୋଟେ କଥା କ କହୁଛି ଯାହାନାଇ ତାଦ୍ଵାରା ସେ ଛୁଆଟା ଆସିଛି ବୋଲି ରେ ସମସ୍ତଙ୍କ ମନରେ ଏଇଟା ଗୋଟେ ତାରିଖ ଥିଲା ତୁ କହିଦେଲୁ ସମସ୍ତେ ସମସ୍ତଙ୍କ ମନରେ ବି ସେ ଜିନିଷଟା ଆସୁଥିବ। ତୁ ଯଦି କାହା ପାଇଁ ତୁ ଯଦି ସେଇ ଜିନିଷ ଟା ତୁ ଯଦି ସେଇ ଜିନିଷ ଟା ଭଲରେ କରିବୁ ସମସ୍ତେ ତୋ ଛୁଆକୁ ହିଁ ଆଶୀର୍ବାଦ କରିବେ। ଯା ଆଉ ତା ଛୁଆ ଟା କୁ ଭଲ ଆଉ ତା ଛୁଆ ଟାକୁ ସମସ୍ତଙ୍କୁ ଧରେଇ ଦଉଛି କି କଣ? ଏ ସମସ୍ତଙ୍କୁ ଯାଚୁଥିବୁ ନିଅ ତାକୁ ଧର ଇଏ କର। ତୁ ଯେତିକି ସମୟ ଧରିବୁନି ଖୁସି ହେଇକି ସମସ୍ତେ ଦେବୁ ଆ ନଉନ ଧରୁନ ଏଇ ତମ ତମ ନାତି ଏ ତମ ତମ ଝିଆରୀ କି ତମ ପୁତୁରା ମାନେ ଯାହା ବିି ହଉ ତାଙ୍କୁ ଯଦି କହିକି ତୁ ଏତେ ତାଙ୍କ ମନ ବୁଝ ଆଲା ଭଳିଆ ଦବୁ ତାଙ୍କ ମନ ଟା ଆଉ ଟିକେ ହବ ନାଇଁ କି? ଆଉ ତୁ ତାଙ୍କୁ ଯଦି ନ ଇଏ ବୁଝିବୁ?
ବହୁତ ମାନେ ସେ କେବେ ବି ଆସିକି ନା ମାନେ ଇଏ କରିବା ନାାଇଁ ସିଏ କରିବା ତାର ନିଜେ ଧରିକି ତ ରହିଛି। ତାର ଆମର କଣ ଦରକାର? ସେ ଯାଇକିନା ଇଏ କରିବୁ ମତେ ମତେ ଉପରେ ପଢିକି କାହା ସହିତ ଇଏ ହୁଏନି।
ନା ନା ମୁଁ ମାନେ ସେତେ କଥା ଯାଇଛି ବାହା ହେଇକି ମୋ ଘରେ ଯେତିକି ମୁଁ କତି ଯୋଉ କଣ ତ ମୋ ଶାଶୁ ଖୁଡି ଶାଶୁ ମାନେ ମୋ ଖୁଡି ଶାଶୁର ନଣନ୍ଦ ମାନେ ଆଦେ କି ସମସ୍ତେ କିନ୍ତୁ ମତେ ଲାଗେ କି ମତେ ହିଁ ବହୁତ ଭଲ ପାଆନ୍ତି। ମତେ ଏଇ ଜିନିଷ ଟା ଫିଲ୍ ହୁଏ। ମୋ ଖୁଡିଶାଶୁ ଖୁଡିଶାଶୁ ହେରିକା ତ ମୋ ସହିତ ଗେଲ୍ହା ହେଲା ଭଳିଆ ସେମାନେ ବି ମୋ ସହିତ ଇଏ ସେମାନେ ତ ମୁଁ ଦେଖୁଚନ୍ତି ମୁଁ ପିନ୍ଧୁଚି ଡ୍ରେସ୍ ପି ଯଉ ୱାନ୍ ପିସ୍ ପିନ୍ଧୁ ପୁଣି ପ୍ୟାଣ୍ଟ ଫ୍ୟାଣ୍ଟ ପିନ୍ଧୁ ନାହିଁ। ପୁରା ମାନେ କହିବାକୁ ଗନେ ଆଣ୍ଠୁ ତଳକୁ ଡ୍ରେସ୍ ମାନେ ଆଉ ମାନେ ପୁରା ପାଦ ଗତିକି ବି ପଡୁ ନାହିଁ ହେଲା। ମାନେ ଯଦି ନିଜେ ତ ଯଦି ରହିଲୁ ସଂଯମରେ ରହିଲୁ ସେଇଟା ହେଲା ସବୁଠାରୁ ବଡ଼। ଯିଏ ଲୋକ ଆସିଲେ ମୁଁ ଉନି ପକେଇଦେଲିି ବାସ୍। ସରିଲା ଏତିକ କଥା ଆଉ ମୁଁ ଘରେ ସେମାନଙ୍କୁ ବାପା ମା ଭଳିଆ ମୁଁ ତା ତାଙ୍କ ସହିତ ଚଳିନି ତାଙ୍କ ସହିତ ମିଶିନି ତାଙ୍କ ସହିତ ସବୁ କନି ବାସ୍।
ହୁଁ।
ସେଇଥିପାଇଁ ମୁଁ ସମସ୍ତଙ୍କର ଗେଲ୍ଲୀ ହେଇକି ରହିଛି। ସମସ୍ତେ ଯାହା କହିଲେ ମୁଁ ତ ସମସ୍ତଙ୍କ କଥା ଅନୁଯାୟୀ ଚାଲଲିିନି ସମସ୍ତଙ୍କ ମନ ଅନୁଯାୟୀ ସମସ୍ତଙ୍କୁ ପଚାରିନି ବୁ ଝିନି କଣ ପାଇଁ ମୋତେ ଭଲ ପାଇବେନି ମୁଁ ସମସ୍ତଙ୍କୁ ସ୍ନେହ ଆଦର ଦେନି ତାପରେ ଏମିତିଆ ପରିବାର ସେମାନେ ବି ମତେ ସ୍ନେହ ଆଦର ଦେଲେ ସଲା ଆଉ ଭିତରେ ପଣ୍ଡିଙ୍ଗରେ ସତରେ। ମାନେ ମୁଁ ତାଙ୍କ ସହିତ ଭାବିନୁ ମୋର ତ ମୋର ତ କହିବାକୁ ଗନେ ଦିଅର ନାହାନ୍ତି। ମାନେ ନିଜର ଦିଅର ନାହାନ୍ତି ସେ ଖୋଡି ଶାଶୁ ଦିଅର ସିଏ ମାନେ ମତେ ଜାଣିଛୁ ନା। ପୁରା ମାନେ ସତ କଥା ମା ଭଳିଆ ସମ୍ମାନ ଦିଅନ୍ତି ସବୁବେଳେ ମତେ କହନ୍ତି ଭାବ ମାନେ ପୁରା ମା ଭଳିଆ ପୁରା ସମ୍ମାନ ଦେ ଦିଅନ୍ତି ଇଏ କରନ୍ତି ସବୁ ଜିନିଷରେ ମାନେ ସେ ପୁରା ମୋ ଲକ୍ଷ୍ମଣ।
ଲକ୍ଷ୍ମୀ
ହେମନ୍ତି ନା ଇଏ ରାମ ସେ ଲକ୍ଷ୍ମଣ ପୁରା ସେ ପୁରା ମୋ ଲକ୍ଷ୍ମଣ ହେଇକି ଅ ଛନ୍ତି ମୁଁ ସବୁଠେ ତାଙ୍କ ତାଙ୍କୁ ଲ ମଣ ବୋଲି ଡାକେ ମତେ ମତେ କେହି ବି ଆଜି ପର୍ଯ୍ୟନ୍ତ କହିନାହାନ୍ତି କି ଇଏ ବୋଲି ସମସ୍ତେ କହନ୍ତି କି ସେ ତ ଲକ୍ଷ୍ମଣ ବୋଲି ମତେ ସମ ମୋ ଶାଶୁଘର ଲୋକ ସମସ୍ତେ ବି କହୁଛନ୍ତି କହୁଛନ୍ତି ସିଏ ହଉଚି ତ ଲକ୍ଷ୍ମଣ ହେଲା। ମୁଁ ଯାହା କହିବୁ ପୁରା ଆଜ୍ଞା ଧିନ ହେଇକି ଅଛି ପୁରା ସାଙ୍ଗ ସାଙ୍ଗ ଧରିକି ଆସିବ। ସବୁ ଦିଅର ମାନେ ମାନେ ମୁଁ କହୁଛି ଛୋଟରୁୁ ବଡ ପର୍ଯ୍ୟନ୍ତ। ମାନେ କେହି ମୋତେ ବେ ସମ୍ମାନ କରିନାହାନ୍ତି ସବୁ ମତେ ସମ୍ମାନ କରିଛନ୍ତି ମୁଁ ଯାହା କହିମି ସାଙ୍ଗେ ସାଙ୍ଗେ ମୋ କ ରେ ଆସିକି ପହଞ୍ଚେ।
ସାଙ୍ଗେ
ମୁଁ ଯୋଉ ଦିନ ଯାହା ଖାଇବାକୁ ମନ କରିଚି ଯୋଉଦିନ ଯାହା ଖାଇବାକୁ ମାନେ ଯେତେ ଦୂରରେ ଥିଲେ ବି ଯେତିକି ବି ତାଙ୍କ ଦ୍ଵାରା ସମ୍ଭବ ଯୋଉଟା ସମ୍ଭବ ପୁଣି କହିବୁ ନା ଆଉ। ଅସମ୍ଭବ ଜିନିଷଟା କି ଏ ସମ୍ଭବ ଯେ ତିକି ଜିନିଷ ମୋ ପାଇଁ ସେ କରିଛନ୍ତି ମାନେ ମୁଁ କହିମି ମାନେ ସେ ଯୋଉଠି ଥାଆନ୍ତୁ ଆସ ଜାଣିଛୁ ନା ମାନେ ଯୋଉଟା ଆସି ପାରୁଥିବେ ତା ମାନେ ନୁହେଁ ଯଉଥା ସମ୍ଭବ ନୁହେଁ ସେଇ ଭଳି ଜିନିଷ ମୁଁ କହିମି ହେଟା କେମିତି ସମ୍ଭବ ହେଇପାରିବ କି।
ସାଧା ବି ନୁହେଁ ତାପରେ ଏଇ ଆମର। ଯେତେବେଳେ ଇଏ ମୋ ବଡକୁ ଏ ତମ ବଡ ମାନେ ନନା ପାହା ହେଇ ନଥିଲା ସେତେବଳେ। ମାନେ ଆମେ ମୁଁ ସବୁ କାମ ଫାମ କରୁ ଆମ ଘରେ ସେ ବାହା ହେଲା ଦିନଠୁ କେବେ ବି କହିବନି କି ଝାଡୁ ଟିଏ କରିଥିବ କି କା କୁ ଗୋଟେ ପାଣି ଗ୍ଲାସ ଟା ଦେଇଥିବ କି ଭାତ ଟେ ବାଢ଼େ କେବେ ଆସିକରି ମୋ ବଉର। ଗୋଡ ଏତେ ଇଏରେ ସେ ମାନେ ତଥାପି କାମ କରୁଥିବ ମୁଁ ଧର ନଥିବି କି କଣ ଟେ ହଇରାଣ ହେଇଥିବ। ମାନେ କେବେ ବି ସେ କରିବନି କି ଆସିକି ଟିକେ ମୋ ଖୁଡି ଏ ସେତ ମତେ ସପୋର୍ଟ କରନ୍ତି ଭଲ ପାଆନ୍ତି ସବୁ କରନ୍ତି। ଆଉ ମୁଁ ଟିକିଏ କରିଦିଏ କେବେ କରିବନି ଓଲଟି ଆମର ଆମେ। ତାର ହେଲେ ଆମେ ଯିବୁ ସବୁ କରିବୁ। ଧର ସେ ଏକ୍ଜାମ ଦବା ପାଇଁ ଯିବ ତା ବାପ ଘରକୁ ନା ରହିବ ପାଞ୍ଚ ଛଅ ଦିନି ମାନେ ଛଅ ସାତ ଦଶ ଦିନି ଏମିତି ରହିବ ଆମେ ଯାଇକି ରୁଟି କୋଡିଏ ପଟ ତିରିଶ ପଟ ଏମିତି ବନଉଥୁବୁ ଆଉ ତ ଦଉ ଥିବୁ ସ ଆଖୁ ବାଢିକି ଦେ ବାସନ କୁସନ ମାଜେ ଘର ଝାଡୁ କର ମାନେ ପୋଛା କର ସନ୍ଧ୍ୟା ଦେ ସବୁ କରିଦଉ। ମୋ ବଡ ବୋଉଟା ଚାଲିପାରେ ନି ମୋଟା ଲୋକଟା ବୋଲିକି।
ସେମାନେ ଦେଖେ ମୋ ମୋ ମନର କ କଥା ବୁଝିଲେ ମୁଁ କାହିଁ ତାଙ୍କ ମନର କଥା ନ ବୁଝିବି ସେମାନେ ଯେତେବେଳେ ଆସନ୍ତି ମୁଁ ତାଙ୍କୁ ଖାଇବାକୁ ଯାଚେ ରା ସେଥିରେ ସବୁବେଳେ ମୁଁ ତାଙ୍କ ପାଇଁ କରିଥାଏ କି ରୁଟି ଫୁଟି ସେ ସବୁବେଳେ ଆସନ୍ତି ଖାଇକି ବି ପ୍ରାୟ ଟାଇମ୍ ଯାଆନ୍ତି ଏ କରନ୍ତି। ହେଲା ସିଏ ମୋ ସହିତ ମାନେ ଯେତିକି ସେ କାହା ସହିତ ଯାଣିଚୁ ନା କଥାବାର୍ତ୍ତା କରନ୍ତି ନାହିଁ ମାନେ ସବୁ ବି ମାନେ ଦେଖିକି ଆଶ୍ଚର୍ଯ୍ୟ। କହିଲେ ସିଏ କାହା ସହିତ କଥାବାର୍ତ୍ତା କରେନି ତମ ସହିତ ସେ ଏତିକି କଥାବାର୍ତ୍ତା କରିକି ସେ ଯେମିତି ମିଶୁଛି ତମ ଯାହା କହୁଛ ସେମିତି ଶୁଣୁଛି ସେମିତି କାହାର କରେନି ଇଏ କରେନି ଜାଣିଛ ନା ସେ କମେଇ କିଆଣି ଏ ପଟର ବଣ୍ଡିଙ୍ଗ ମେନ୍ କଥା ତାଙ୍କ ଭାଇଙ୍କ ସହିତ ବି ବଢିଆ ବଣ୍ଡିଙ୍ଗ ତାଙ୍କର ରାମ ଲକ୍ଷ୍ମଣ ସେମାନେ ପୁରା ହେଇଛନ୍ତି ସେ ଯାହା କହିବେ ଇଏ ଶୁଣିବେ ସାଙ୍ଗେ ସାଙ୍ଗେ ଏ ତାକୁ ବହୁତ ଭଲ ପାଏ ସିଏ ତାକୁ ବହୁତ ଭଲ ପାଆନ୍ତି। ଛୋଟବେଳୁ ତାଙ୍କ ଦି ଜଣଙ୍କର ହେଲା ପୁରା
ଏଇଟା ଭଲ ନା ଆଉ। ତାପରେ ମୋ ନନା ମୁହଁ ଚାହିଁକି ନା ଆମେ ଗୋଟେ ଚୁପ୍ ରହିଯାଉ କିଛି କହୁନା। ନହେଲେ ଆମ ଝିଅ ତ ଡେଲି ତାର ରାଗୁଥିବ ତା ଉପୁରୁକୁ ଡେଲି ମାନେ ଟିକେ ପଦେ ଖାଲି କଣ ଟେ କହିଦେଇଥିବ ଯଦି ମାନେ ଆମ ଝିଅକୁ ମାନେ ଆମ ଝିଅ ଚଢିଯିବ ତା ଉପରେ ପୁରା ଏତେ ରାଗିକିନା ପୁରା ଟିଣ ହେଇଯିବ ତାର ପୁରା ମୁଣ୍ଡ।
ମୋ ଓପର ବ୍ୟାଚ ସମସ୍ତ ସେ ପିଲାଟା ମୋ ଉପର ବ୍ୟାଚ ମାନେ ଆମ ଉପର ବ୍ୟାଚ ମାନେ କେତେ ବୟସକି କହୁନୁ? ବୟସ କଣ ଅଧିକ କି ତାଙ୍କୁ?
ହୁଁ।
ଆସିବା ଅଧିକ ନୁହେଁ ଇ ନୁହେଁ ଭଲ ପିଲାଟା ବହୁତ ପରିଶ୍ରମୀ ପିଲାଟା ଏଇଟା ଭଲ ପିଲାଟା କିନ୍ତୁ।
ମାନେ ତିଅର ନଣଦ ମାନଙ୍କୁ ତସ ସମ୍ମାନ ଦେଲେ ଭଲ ପାଇବା ଦେଲେ ସେମାନେ ତମକୁ ବି ଦେବେ। ଯଦି ତୁ ସେତିକି ନଦବୁ ସେମାନେ କାହିଁକି ଦେବେ। ମ କହିବା କଥା ସେମାନେ ବି ତାଙ୍କ ମନରେ ବି ଆମ ପ୍ରତି ଭଲ ପାଇବା ଆସିବନି।
ସେମାନଙ୍କୁ ମୁଁ ଏତେ କିଛି କହେନି କିନ୍ତୁ ମୋ ନଣନ୍ଦ ମାନଙ୍କୁ ମୁଁ ଲୋ ଲା କରିକି ମୋର ଯୋଉଟା ଦରକାରେ କମେଇଲୋ ମାନେ ମୁଁ ମାନେ ତାଙ୍କ କତିରେ ଏ କତିରେ ପୁରା ମୁଁ ମୋ କତି ଯୋଉ ତାଙ୍କ ଭାଇଙ୍କ ଇରେ ତ ଏଇଆ କହୁଛନ୍ତି ସେଇଠି ମୁଁ ସେଇ